ହୁଁ, ଟ୍ୱିଙ୍କଲ୍ କ'ଣ କରୁଚ?
କ'ଣ କରୁଚି, ଏଇଠି ବଇଚି ଆଉ। ହୁଁ, ତମେ
ଖୁସି ହେଇଯାଉ ନା।
ହଁ, ଘରେ ବସି ଖୁସି ଘରେ ବସି ଯେ ଲାଗୁଚି।
ଯାଉନ ବିଲରେ ତା'ହେଲେ ରୁଇବ। ହଳ ବୁଲେଇବ ସେଇଠି ଭଲ ହେଲେ
ଓ ମାଇଁ ଏଡ଼େ ବଡ଼ କଥା କହିଲ, ମୁଁ ଏଇଠି ଟିକେ ପିଇକି
ଆଉ ଙ୍କ କୁହ? ନାଇଁ, ଏଇଠି ମୁଁ ଟିକେ ଗୋଟେ କିର୍କେଟ୍ କିର୍କେଟ୍ ଯଉ ମାନେ ଖେଳନ୍ତି, ମୁଁ ତାଙ୍କ ଷ୍ଟୋରି ଟିକେ ଦେଖୁଥିଲି। ଧୋନି ଲାଇପ୍ ଷ୍ଟୋରି ଟା, ଏତେ ବଢ଼ିଆ ଲାଗୁଚି। ତମେ ଜାଣିଚ ଧୋନି ଲାଇପ୍ ଷ୍ଟୋରି?
କ'ଣ ବଢ଼ିଆ ଲାଗୁଚି ତ
ବଢ଼ିଆ ମାନେ ଭାରି ତା'ମୁଭି ଟା ଦେଖିଚ? ତା ମୁଭି
କଁ କହଲେ ମୁଁ ବି ତ ମୁଁ କରିବିଇକା ବସିକି ତମେ ଗୋଟେ କାମ କରୁଛି। ମୁଁ ତମକୁ ପଠେଇ ଦଉଛି ତମେ ସେଇଟା ଦେଖ। ହୁଁ ମୁଁ ବି ଦେଖିକିନା ମତେ କହିବ କେମତି ଲାଗୁଛି କଣ କହୁଛ?
ଓକେ।
ଆଗୁଆ ଜାଣିଦବ ଯଦି ଜମା ଭଲ ଲାଗିବନ ଜାଣି ୟପ ଇା ହେଇଥାନ୍ତା ଇଏ ହାପି ହଉଥିଲା।
ବହୁଷ୍ଟଷ୍ଟ। ଲ ଲାଇଫଟା ତର।
ଭାରି ଷ୍ଟ୍ରଗଲ
ଥର ଆଇ ପିଏଲରେ ଖେଳିଲାଣି ଭାରି ମନ୍ଦ ଦୁଃଖ ହେଲା୍। ସେିଷ କେ ହା
କଣ କହିଲ ଇଞ୍ଜୁରରି ହେଇଥିଲା ଆଉ କିଏ କଣ କରିବ ଆର ବର୍ଷ ଲାଷ୍ଟ ତାର।
ଏ ସି ଖେଳିବନି ଆର ବର୍ଷା
ଆର ବର୍ଷ ଯଦି ଖେଳିଲା ଲାଷ୍ଟ ସେ ବା ନିଜେ କହିଥିଲା ମୁଁ ଯଦି ଆ କଣ କହୁଉଥିଥିଲ ପଢିଥାନ୍ତି ଦେଖାର ମୁଁ ପଢିଥାନ୍ତିା
ଏଇ କଣ ହେଲା କଣ କହିଲ?
ମୁଁ କହିଲି ଥିବା କହିଥିଲା ନିଜେ ମୁଁ ଯେବେ ରିଟାୟାର୍ଡ଼ ତାକୁ ବା ସମସ୍ତେ ରିକ୍ୱେଷ୍ଟ କରୁଛନ୍ତି। କହଛ ତମେ ଯେମିତି ଇଣ୍ଆରେ ଯେମତି ଇଣ୍ଟାସନାଲ ଲରେ ତମିତି ରିଟାୟାରମେଣ୍ଟ ନେଇ ଗଲ। ସେମିତି ଆଇ ପିଏଲ ରେ ନବନାଇଁ ତମେ ଯଦି ଆଇ ପିଏଲ ନେବାକୁ ଥିବ ଆଗୁ ଆମକୁ କହି ତେ ଆମେ ଯାଇକ ଦେଖିବୁ ଲଷ୍ଟ ମଚ ତମର ଆଉ ସେ ନିଜେ ବି କହିଥିଲା ଆମର ଲାଷ୍ଟ ମ୍ୟାଚ ହଉଛି ଚେନ୍ନାଇ ଷ୍ଟାଡିୟମ
ଚେନ୍ନାଇ ଷ୍ଟେଡିୟମ୍।
ଲାଷ୍ଟ ମ୍ୟାଚ ତାର
ଆର ବର୍ଷ ଚେନ୍ନାଇ ଷ୍ଟାଡିୟମ ରେ ହବ କି?
ଉଁ?
ଆରର୍ଷ ଚେ
ହୁଁ ସବୁ ବର୍ଷ ତ ହଉ ଚାର ବର୍ଷ ହବ କଣ ହ
ହଁ ହଁ।
ଫୁଙ୍କୁ ଜ ମୋତେନାେଣା।
ପବନ ହଉଛି।
ନା ମୋତେ କହିଁ ଲାଗୁନି ପପନ ଦେଲା ଭଳିଆ।
ହଁ ଏଠି ରଗୁନାଥ ବ ଯିବି।
କଣ ପାଇଁ?
କାମ ଅଛି।
ହଁ ବା ତମର ବି ବହୁ ଅଫିସିଆଲି କାମ ନା ମୁଁ ଜାଣିଛି ହଁ।
ହଁ ବା ଅଛି ସେ ବ୍ୟାଙ୍କରେ କାମ ଅଛି।
ହଁ ସେ ବ୍ୟାଙ୍କ ରେ ଆଉ ତାଙ୍କୁ କହିଲ ଲୋନ ଫୋନ୍ ଦେବା କଥା ତାଙ୍କୁ ତ ବୁଝାାବୁଝି କରିଦବ ତମେ ନା କଣ?
ମୁଁ କହ ଫୋନ କଥା ବୁଝାଝି କରିବି।
ହଁ ତମରାଫିସ ହେଲିକାମର ସେଇଠି ଥାଏ ମୁଁ ଜଣିଛି କଳେ
ମୁଁ ତ ଘରେ ବଛି ଅଫିସିଲିଆଲି କାମ
ଏ ସରି ଆକ୍ସିସ୍ ବ୍ୟା ସରି ସରି ସରି ଆକ୍ସିସ୍ ବି ବ୍ୟାଙ୍କ।
ମୁଁ ଜର ଛାଡ଼ି ଦେଇଛି।
ହଉଉ ଯଉ କ ପାଇଁ ପାଇଁ ଛାଡିଦଥିଲ ତମେ।
ବାବା ସେଲସରେ ଖଟଛନ୍ତି ମାନେ ମଣିଷ ଭଳିଆ ବିହେ କରୁନାହାନ୍ତି ଆଉ ଯ ମଣିଷ ଭଳିଆ ବିହେଭ୍ କରିବନି ତ ପାଖରେ ଲାଭ ପାଉଛି।
ହୁଁ ଏମିତି କଥା ତାହେଲେ।
ଆଚୁ ଗୋଟେ ରେସପେକ୍ଟ ଯା ରେସ୍ପେକ୍ଟ ନାଇଁ ଆଉ ସେଲ୍ସ ପିଲାଙ୍କର
ହଁ ମୁଁ ବି ଜାଣିବାରେ ସତକଥା। ସେଲ୍ସ ଇଏରେ ଟୋଟାଲି ରହିବନି ଆଉ ସେଲ୍ସ ଇଏରେ ରହିବ ଯଦି ପୁରା ଲାଷ୍ଟ ଯାଏ ରହିବ ତାହେଲେ ଯାଇ
ନାଇଁ ସେଲ୍ସରେ ବାବା ହଁ ଯିଏ ପାରିବ ହଁ ସେଲ୍ସ ରେ ମାନେ ଆଗକୁ ବଢଆ ନାଇଁ ଅଛି। ଇରେ ବାବା ଆମେ ବଢ଼ିବା ପାଇଁ ଆକ୍ଚୁଆଲି ଗୋଟେ ଜିନିଷ ମୁଁ ଭାବେ ସବୁବେଳେ କହେ କି ହଁ ଟିକେ ପିଲାଙ୍କୁ କାମ କୁହ ସେ କଲେ ବୁଲିଲେ ଜାଣିବେ ନୂଆ ଜଏନ କରୁଚି ତମେ କହିବ ଯା ବୁଲିବ ମାନେ ସେ ଏରିଆରେ ଆମକୁ କିଛି ବି ଜଣାନାହିଁ ଆମେ ସେ ଏରିଆ ରେ ଯାଇଁ କୋଉଠି ବୁଲିବୁ।
ହଁ-ହଁ ସେଇଟା ବି ଠିକ୍ କଥା।
ଓ ଏମିତି ହେଲେ ରାଗ ଲାଗିବନି।
ହୁଁ ନିହାତି ରାଗ ଲାଗିବ।
ଆଉ ମୂକୁ କିଛି ଜାଣ ତାପରେ ସ୍କୁଟି ଆମେ ଶିଖିନୁ। ଆରେ ସ୍କୁଟି ଶିଖିବାକୁ ଟାଇମ୍ ଲାଗିବ ସ୍କୁଟି କିଣିବାକୁ ଟାଇମ୍ ଲାଗିବ ଆଉ କଣ ପଇସା କୋଉଠି ଥୁଆ ହେଇଛି। ସବୁବେଳେ ଫାଇନାନ୍ସ ପ୍ରୋବ୍ଲେ ପ୍ରାୟ ସମସ୍ତଙ୍କର ରହୁଛି।
ହୁଁ ହୁଁ।
ହୁଁ। ଏମିତି କଥା ସେଥିପାଇଁ ବିରକ୍ତି ଲାଗିଲା ମୋର ତାଠୁ ବେଟର ଜବ୍ ଛାଡିଦବା ଟା
ସେଇଟା ବି ଠିକ୍ କଥା ହଁ। ଯୋଉଟା ନିଜେ ପାରିବନି କାହିଁ ବେକାରଟେ ତାଥିରେ ରହିବ ନିଜ ସମୟ ନଷ୍ଟ ହବ। ତମେ ପୁଣି ତାଥିରେ ରହିକିନା ମାସକୁ ତମେ ତା ଦେହରେ ପଚିଶ ହଜାର ଟଙ୍କା ଇନକମ କଲ କଲେ କଣ ହବ। ପଚିଶ ଇନକମ୍ ନା ପଇଁଚାଳିଶ ଇନକମ୍ କରିଥିଲ।
ପନ୍ଦର।
ଓନୋ ମୁଁ ଏକାଥରେ କେତେ ଗୁଣା ବଢେଇଥିଲି ରେ।
ତମେ ପୁରା ସେଲସ ମ୍ୟାନିଜର ଭଳିଆ ପଳେଇଲଣି।
ଓହୋ। ହଁ ଆଉ ଗୋଟେ କଥା ସେଲସରେ ରହି ରହି ରହି ରହ ସେ ପୁଣି ମ୍ୟାନେଜର ଯାଏ ଯାଉଛନ୍ତି ନା ନାଇଁ। ତମେ କିନ୍ତୁ ରହିପାଇଲନି କାଇଁ ରହି ନାଁ କାହିଁକି ନା ତମର ମୁଣ୍ଡ ସେତିକି ନାହିଁ ତମ ମୁଣ୍ଡ ମୁଣ୍ଡରେ ନାହିଁ ଭେଜା।
ରାଇଟ୍ ୟୁ ଆର ରାଇଟ୍ ଆଇ ଡୋନଟ୍ ଲାଇକ୍ ସେଲ୍ସ।
ହୋଉ ଆଉ କଣ କହୁଛ କୁହ ଫଡ ଫଡ କାଇଁ କରୁଛ ଫୁଙ୍କୁଛ ନା।
ପବନ ଦଉଚି ଆମର।
ତମରି ଏତେ ପବନ ଦଉଚି ଆଉ କାହାର ପବନ୍ ଦଉନି।
ଆମର ପବନ ଦଉଚି ବାତ୍ୟା ହବ।
ଓହୋ।
ମାନେ ଆଜିର ନ୍ୟୁଜ୍ ଆଜିର ନ୍ୟୁଜ୍ କାଲି ସଖାଳେ ପବନ ହବ ଆଉ ବାତ୍ୟା ହବ।
ଆଉ। ଏଲି ଯୋଉ ସେ କାମ ଏଲି ବା। ସେଇ ଯୋଉ କାମ କରୁଥିଲା ଏବେ ଆଉ ସେ କାମ କରୁଛି ନା ଛାଡି ସାଇଲାଣି?
ନାଇଁ ଆଜ୍ଞା ଅଛି ସେ ଅକା ଅଛି ପିଲାଙ୍କୁ ଜବ୍ ଦଉଛି।
ଓହୋ ସେ ତାନ
ରେ ସବୁ ଦେ ମେ ଜବ୍ ମାନେ ଟାର୍ଗେଟ।
ମାନେ ସେ ଅପରଚୁନିଟି ପିଲାଙ୍କୁ ପ୍ରୋଭାଇଡ କରୁଛି ନା କଣ।
ହଁ ଯେ ହଁ ଯେ ଯ ଛୁଆଙ୍କୁ କଲ୍ କରିବ। କଲ୍ କରି ଛୁଆଙ୍କୁ ଜବ୍ ପ୍ରୋଭାଇଡ୍ ଜବ୍ ମାନେ ଡାକିବ ଅଫିସକୁୁ ତାପରେ ଜବ୍ ଦବ ଆଉ।
ଓହୋ।
ଭଲ ଲାଗୁଛି ମତେ କିନ୍ତୁ କାମଟା ବହୁତ ପସନ୍ଦ ଆଟ ଲିଷ୍ଟ ବସିକି କରିବ। ଦିଅନ୍ତୁ ପଛେ ଆଠ ହଜାର ବସିକି ତ କରିବ ବଡ କଥା।
ଯଦି ନ ଆସିବ ତାପରେ ସୁଧା ଶୁଣିବ ନା କଣ ତାପରେ।
ହଁ-ହଁ ସେଇଟା ତ କମ୍ପଲ୍ସରୀ।
ଭଲ କଣ ମୁଁ ଜଣିପାଇଲି ନାଇଁ।
ଆରୁ ଶୁଅ। ସେଲସ ରୁ ତ ବେଟର ଯେ ମାନେ ଘରେ ମାନେ କଣ କହିଲ ବୁଲି ବୁଲି ଖରାରେ ବୁଲି ବ ଖାଇ ଖାଇ ବୁଲି ବୁଲି ଆସି ସୋଦା ଶୁଣିବାଠୁ ବେଟର ବସିକି ସୋଦ ଶୁଣିବା।
ତମେ ବା କାଳେ ତମେ ବା କାଳେ ଏ କଣ ବା ସେଟା କୁଠି କି ଏସ୍ ଡି ଆଇ କଲେଜରେ ଯାଇଥିଲ। ତମ ସାଙ୍ଗ ମାନଙ୍କୁ ସାଙ୍ଗରେ ସମସ୍ତଙ୍କୁ ନେଇକି ଯାଇଥିଲ। ତାଙ୍କୁ ବ୍ୟାଙ୍କରେ ପୁରେଇଲ। ତମେ ବାହାରିଗଲ ସେମାନଙ୍କୁ ବି ବାହାର କରିଦେଇଗଲ ନା କଣ?
ହଁ ଦିଦି ସେଇଆ ହେଲା ବା ମୁଁ ଟାଣିକି ନେଇଥିଲି ଜବ୍ ମିଳିଛି ଜବ ଦେଖିଲା ଜବ୍ ନା ମୋ ସାଙ୍ଗ ମାନେ ବି ବାହାରିଲେ ମୋ ସାଙ୍ଗ ମାନେ ବି ଜବ୍ କେହି କଲେନି କେବଳ ଗୋଟେ ସାଙ୍ଗ ଦି ମାସ କରିଛି।
ହଁ ବା ଏସ୍ ଡି ଆଇ କଲେଜ୍ ଟା ସବୁଠାରୁ ମିଛୁଆ କଲେଜ୍ ନା କଣ?
ନାଇଁ ଆକଚୁଆଲି ସେଇଟା ଏ ସ୍ ଡି ଏ ଟା ସ୍କିଲ୍ ଡେଭଲପମେଣ୍ଟ କିଛି ପ୍ରବ୍ଲେମ ନାହିଁ। ମୋ କହିବା କଥା ସେଇଟା ସାର୍ଟିଫିକେଟ ମିଳିଲା ସେଇଟା କିଛି ନୁହଁ କି ତା ସେଟା ଖରାପ ହେଲା କି ଗୋଟେ ସ୍କିଲ୍ ତ ମିଳିଲା ଯେ ଆମେ ବି ଏଫ୍ ଏଶ୍ ଇ ବ୍ୟାଙ୍କିଙ୍ଗ କୋର୍ସ କରିଛୁ କିଛି ଜାଣିଛୁ। ସେଇଟା ନୁହଁ ମେନ ସମସ୍ତେ କୁହନ୍ତି ଯେ ଲସ୍ ହେଇଗଲା ଆମର ଇଏ ମୁଁ ଜାଣିବାରେ ଲସ୍ କଣ? ଆରେ ବାବା ଟାଇମ ତ ଥିଲା ନା ଯିଏ ଯାହା କରିବାରଥାନ୍ତା କରିପାରିଥାନ୍ତା। ଆଉ ଯଦି ସମସ୍ତେ ନ ଜାଣିକି ବସିବେ ଆଉ କଣ ଏମିତି ତମ ହଁ କଣ ଏମତି କ୍ୟୁାଲିପିକେଶନ ଆମକୁ ନେଇକି କୋଉ ଅଫିସରି କରିଦେବେ ନା କଣ ସେଇଟା କିଛି ନା ମୁଁ ଜାଣିପାରି ହଁ। କୋର୍ସ ଟା କିଛି ଖରାପ ନୁହଁ ଆ ବହୁତୁ କଥା ବ୍ୟାଙ୍କ ର ବହୁତ କଥା ଜଣେଇଲେ ତ ସେଗୁଡାକ କଣ ଏମିତି ନର୍ମାଲ ଜାଣି ଯାଇଥାନ୍ତା କି ଗୋଟେ ବ୍ୟାଙ୍କରେ ବି ଯଦି ଜବ କରିବ ଏଁ।
ୟୁ୍ଟୁବୁ ଦେଖିଲେ କଣ ଜଣା ପଢ଼ୁନଥାନ୍ତା‌।
କିଛି ଜଣା ପଢିଥାନ୍ତା ଗୋଟେ ରିଏଲ କ୍ଲାସ କଲ ସେଇ ସେଇଟା ଆଉ ଗୋଟେ ୟୁଟ୍ୟୁବ କ୍ଲାସ କରିଦେଲ ସେଇଟା।
ମୋ ମୋପାଖରେ ଗୋଟେ ଅଛି ଗୋଟେ ପ୍ରଡକ୍ଟ ଅଛି ତାକୁ ଯଦି ପିନ୍ଧି ଦେବ ତମ ପୁରା ରିଅଲ ଭଳିଆ ଲାଗିବ। ଜାଣି ତ କଣ ସେଇଟା
କଣ?
ଆପଲ ଏୟଈ ମୋଟା।
ଓହ ସେଇଟା ନୁହଁ ମେନ୍ ହେଲା ମଜା ଲାଗିଲା ଗ୍ରୁପ ଷ୍ଟଡି ହେଲା ଗ୍ରୁପ ମାନେ କେମିତି ଗ୍ରୁପ ଉପରେ ବି କାମ କରିବ କେମିତି ଗ୍ରୁପ୍ର ଲିଡ଼ରସିପ୍ କରିବ ଏସବୁ ବିଷୟରେ କେମିତି ଗୋଟେ ମାନେ କଣ ସେଇଟା କହନ୍ତି ହସି
ହୁଁ।
ମାନେ ନିଜେ କେମିତି ସବୁ ମାନେ ବୁଝେଇବ ସବୁ ଜିନିଷ ଶିଖଉଥିଲେ। ଖରାପ ନୁହଁ ଆଉ ସାଟିଫିକେଟ ବି ଦେଲେ ନା ଯେ ତମେ ମେରିଟି ଆଇ ରେ କୋର୍ସ୍ କରିଛ ବୋଲି।
ହଁ କିନ୍ତୁ କିଛି ଫାଇଦା କିଛି ହେଲାନି ନା କଣ?
ହଁ ମାନେ ୟୁଟିଲାଇଜ୍ ହେଇ ପାଇଲାନି ଠିକ ସେ କୋଉଠି। ଯବ୍ ହେଲା ନାଇଁ ଯଦି କୋଲକାତା ହେରିକା କୁଆଡେ ପଳେଇଥାନ୍ତି ଏଶ୍ ପି ଡି ସି ସବୁ ସେଇ କଲିଙ୍ଗି ଫଲିଙ୍ଗି ରେ ନାଇ ମାନେ ଆକ୍ଚୁଆଲି ସତକଥା ଆମ ଓଡ଼ିଶାରେ କିଛି ଗୋଟେ ଭଲ ଜବ୍ ଅପର୍ଚ୍ୟୁନିଟି ତମେ ବାଙ୍ଗଲୋ କି କୁଆଡେ ପଢିବ ବିଶ୍ୱାସ
ହୁଁ ହାଡେ ପଳେଇଲେ ସେମିତି ପାଇଯିବ ପଇସା ପଳେଇ ନା କଣ?
କୋଡିଏ ହଜାର ଆମକୁ କହୁଥିଲେ ବାଙ୍ଗାଲୋର ଯିବା ପାଇଁ। ବ୍ରା ବାଙ୍ଗଲୋର ରେ ତମେ ଅଫିସିରେ କ୍ୟାସ ରେ ରହିଥାନ୍ତ।
ହୁଁ।
ଆଉ ଦେଖିବାକୁ କଣ ହବ ଘରେ ଛାଡ଼ିଲେଣି ଆଉ।
ଆଉ ଗୋଟେ କଥା ସିଆଡେ ଗଲେ ରିସ୍କ ଏ ଏକ ରେ ଏତେ ମିଛ କହିଲେ ଯେ ତମେ କହିଲେ ହଉ ଠିକ ଅଛି ବଢିଆ ଆକ୍ସିସ୍ ବଙ୍କରେ ରହିବୁ ଏମିତି ମିଛ କହିଲେ ଯେ ତମ ମୁଣ୍ଡ ଖରାପ ହେଇଗଲା ଲାଷ୍ଟ କୁ ସେଠି ଯାଇ ନା କଣ?
ଆମ କୁହନି କୁହନି ଆମ ମାଷ୍ଟର ଏମିତି ଇଚ୍ଛା ହଉଥିଲା କହିବାକୁ ଛ ମିଛକ ନୁହଁ ଆଉ ଗୋଟେ କଥା ହଁ ମୁଁ କହିଲେ ଆମେ ତମକୁ ଅଫିସିଆଲି ଜବ୍ ଦବୁ, ଅଫିସିଆଲି ନା କଚୁ ଜବ୍ ଦବ।
ହୁଁ ହୁଁ।
ହଉ ଛାଡ ଲାଇଫରେ ଭୁଲ କଲେ ହିଁ ଜାଣିବା, ଭୁଲ ତ କରିଦେଲୁ ଆଉ ଛାଡ।
ଉଁ ହୁଁ ହୁଁ ହୁଁ ହୁଁ। ଆଉ ଘରେ ପାଟି କଲେନେଇ?
ଘରେ କହିଲେ ଘରେ କହିଲେ କାନଟା ସୁନ୍ଦର ଶୁଣୁନୁ।
ଫୁଙ୍କୁଛ ନା କଣ ମତେ ମତେ ଯେମତି ଲାଗୁଛି ମନ୍ତୁରା ଫୁଙ୍କା ଫୁଙ୍କି ଫୁଙ୍କୁଛ।
ଯେନ୍ତି ମତ ମତେ ଯେମତି ଲାଗୁଛି କହିଲ ମାନେ ମୋର ଇଚ୍ଛା ନାହିଁ କଥା ହବାର, ନା ତମର ଇଚ୍ଛା ନାହିଁ କଥା ହବାର। ତମେ ଯେମତି ଫୁଙ୍କୁ କିନ୍ତୁ ତମର ଇଚ୍ଛା ହଉଛି କଥା ହେବାକୁ।
ଆରେ ମୁଁ ତମକୁ ଆକ୍ଟିଭ କରୁଛି।
ହୁଁଁ ମୁଁ ତ ସେଇଆ ଲାଗୁଛି, କଣ ତମେ ଶିଖ କି କଳା ଯାଦୁ?
ନାଇଁ ତମେ କାଏ ଶୋଇ ପଡିବ ନା, ମୁଁ ସେଥିପାଇଁ ତମକୁ ଆକ୍ଟିଭ କରଉଛି।
ହୁଁ ହୁଁ ହୁଁ। ଆଖି ମଳିିବାକୁ ପଡୁଚି ବା। ଏମିତି ଫୁଙ୍କୁଚ ଯେ ଆଖି କୁଣ୍ଡେଇ ହେଲାଇଁ ମୋର।
ଅ ହ। ମୁଁ ନୁହଁ ମୁଁ ଫୁଙ୍କି ଫୁଙ୍କି ମତେ ନିଦ ବି ମାଇଲାଇ। ହୁଁ।
ଆଉ କଣ କହୁଛ, ତମେ ଗୋଟାଇ ଗୋଡ଼ରେ ଡିଅଁ କେବେ?
ଓହୋ ଗୋଟେ ଗୋଡରେ କାହିଁ ଡେଇଁମି, କଣ ପଡିକି ମରିିବା ପାଇଁ, ମୁଁ ଦିଟା ଗୋଡରେ ଡିଏଁ।
ତମେ ଦି ଗୋଡରେ ଚାଲ ନା, ଦି ଗୋଡରେ କଣ ଡିଅଁ କଣ ଠେକୁଆ?
ଦି ପଟରେ ମୁଁ ଡିଏଁ। ଡେଇଁବି, ଡେଇଁବି, ଡେଇଁବି, ଡେଇଁବି
ଏ ସେ ଯୋଉ କଣ ବା କଙ୍ଗାରୁ, ସେ ଦି ଗୋଡ଼ରେ ଡିଏଁ ବା।
ମାଇଁ ଗଡ୍, କଙ୍କାଲ ଶୋଇଚ ୱାଓ ୟୁ ଆର ଇଣ୍ଟେଲିଜେଣ୍ଟ। ଇଲୋ ମାଆଲୋ ପଚା କେଇଟା, ହି ହି ହି, ହି ହି ଆରେ ନାଇଁ ମୁଁ ବାରିଆରକୁ ଆଇଥିଲି ଗୋଡ ଗୁଡା ଖସି ଯାଉଛି ମୁଁ ଓଲଟି ପଡୁଛି।
ସ୍ଥିର ନୁହଁ?
କଣ କହିଲ?
ତମେ କଣ ସ୍ଥିର ନୁହଁ?
ଉଁ ହଁ, ମୁଁ ସ୍ଥିର। ମୁଁ ଟିକେ ଡେଇଁବା ଗୋଟେ ଗୋଟେ ମୁଁ ଟିକେ ଡିଏଁ ଗୋଡେ ଡିଏଁ ଗୋଟେ ସେଇଥିପାଇଁ କହୁଥିଲି ତମକୁ କହିବି, ମୁଁ ଡେଇଁ ପାଇଲିନେଇଁ ଗଳି ପଇଲି।
ତମେ ଗୋଟେ କାମ କର, ମତେ ଯାହା ଲାଗୁଛି ତମର ଆଜି ଦୁର୍ଘଟଣା ଘଟିଆର ଅଛି।
ତାହେଲେ ମୁଁ ଯାଉଛି ଘର ଭିତରେ ମୁଁ ନୁଚିକି ବସିବି ଦୁର୍ଘଟଣା ହବନି।
କୁଆଡେ ଯିବ ବା?
ଘର ଭିତରେ ଶୋଇବି ଯାଉଛି।
ଉଁ ହୁଁ ହୁଁ। ଆଉ
ଖାଲି ତେଲୁଣି ପୋକ ଯୁଆଡ଼େ ଦେଖ ତେଲୁଣି ପୋକ। ଆଉ ବେଙ୍ଗ ଫୁଲା ଆଉ ବେଙ୍ଗ ଯୋଉ କଣ ସେଇଟା ମୁଁ ଜାଣି ନାହିଁ। ଗେଣ୍ଡା ଗେଣ୍ଡା ଅଣ୍ଡା?
ମୁଁ ନା କାଲି ଯୋଉ ଅଣ୍ଡା କଥା କହୁନଥିଲି ମୁଁ କାଲି ଯୋଉ ଅଣ୍ଡା କଥା କହୁନଥିଲି, ତ ଅଣ୍ଡା ନା ଏକଥା ଗେଣ୍ଡା ଅଣ୍ଡା।
ହୁଁ ହୁଁ।
ମୁଁ ଜାଣିନଥିଲି, ମୋ ବାଇ ମତେ କହିଲା ଇଏ ଗେଣ୍ଡା ଅଣ୍ଡା।
ଓହୋ। ତମେ ଜାଣିନଥିଲ ତାହେଲେ? ମୋ ସାଙ୍ଗ ସେପଟେ ଗୋଟେ କୋଦାଳ ରେ ହାଣୁଛି।
ତମ ସାଙ୍ଗ?
ହୁଁ।
ଦେଖିଲ କେତେ କଷ୍ଟ କରିଥା
ହଁ ବା କଣ ଗାମୁଛା ବାହାର କଲାଣି।
ବଢ଼ିଆ ପିଲାଟା ତମ ସାଙ୍ଗ ବୋଧେ?
ଗାମୁଛା ଭିଡିଲା ଅଇକା ଖୋଳିବଜେ ଖୋଳିବ ଅଇକା ଭୟଙ୍କର ରେଟରେ ଆଉ କଣ।
ଆଉ ହଳ କରିବାକୁ ପଡିବନି ଆଉ।
ହୁଁ। ମତେ କାଦୁଅରେ ନୁହ ମତେ ଯିବାକୁ